ହୁଁ।
ସାଙ୍ଗ କଣ କରୁଚ?
ତମ ଖବର କଣ?
ହଁ ଭଲ ଆଉ। ଆଉ?
ଆଉ କଣ ଏମିତି ଚାଲିଚି।
କୋଉଠି ରହୁଚ ଏବେ?
ଏଇ ଭୁବନେଶ୍ଵର।
କାଇଁ ଆସୁନ ଯିବା ପାର୍କ ଏବେ ଏବେ ଆଇଜି ପାର୍କ ଗୋଟେ ଖୋଲିଛି ନୂଆଟେ ସହିଦନଗରଠି।
ଆମେ ବା ୱାଣ୍ଡ୍ରେଲା ଯାଇଥାନ୍ତେ?
ୱାଣ୍ଡ୍ରେଲା ତମେ ମାନେ ତ କିଛି ଡିସାଇଡ କଲନି ଆଉ ୱାଣ୍ଡ୍ରେଲା କେମିତି ଯିବା ବା?
ପାର୍କ କଣ ବୁଲିବ ଗୋଟେ ୱାଟର ପାର୍କ ବୁଲିବ ନା ଆଉ ଏ ଗାର୍ଡେନ ପାର୍କ ବୁଲିଲେ କଣ ହବ।
କଣ ଖରା ଦିନ ପରା ସଇଲାଣି ଆଉ କଣ ଯାଇକି କରିବା।
ସ-ସରୁ ସେଠି ଯୋଉ ମଜା ଏ ଆଇଜି ପାର୍କରେ ସେମିତିଆ ମଜା ଅଛି?
ପାର୍କ ଫାର୍କ ଯିବା ରିଲସ ଫିଲ୍ସ ବନେଇବା ଟିକେ ଭାଇରାଲ ହବାନା ଆଉ।
କେବେ କେବେ?
ହଁ ଯିବା ଏଇ ଜୁଲାଇ ମାସ ଆଡୁକୁ ଯିବା ଆଉ। ଆଉ ହଁ ପୁରୀ ଯିବାର ଥିଲା ଯେ ସେ ରୋହନ କଁ କହୁଚି?
ରୋହନ ଭାଇ ମନା କରୁହନ୍ତି ଯିଆକୁ।
ରୋହନ ମନା କରୁଛି?
ହଁ।
ଆଉ କେମିତି ହବ ଆମେ ଦି ଜଣ କେମତି ଯିବା ତିନି ଜଣ ମିଶିକି ଯାଇଥାନ୍ତେ ନା ଆଉ।
ମୁଁ ଆଶୀର୍ବାଦକୁ କହୁଚି ରହିଥା।
ହ ହଉ ଆଉ ତାହେଲେ ଯଦି କେବେ ଚାରି ପାଞ୍ଚ ଜଣ ମିଶିକି ଗଲେ ଭଲ ହୁଅନ୍ତା। ଜଗା ଦର୍ଶନ ଟିକେ କରନ୍ତେ ବୁଲିକି ଆସନ୍ତେ ଆଉ।
ନା ନା ଏବେ ନୁହଁ।
ଆଉ କେବେ? ଗୁଣ୍ଡି ଗୁଣ୍ଡିଚା କେବେ ପଡୁଚି କି?
ଜୁଲାଇ ସେଇ ପନ୍ଦର କୋଡିଏ ଭିତେରେ ପଡିବ।
ହଁ ସେତେବେଳେ ଲୋକ ଭିଡ ଥିବ ଭଲ ଲାଗିବ ଦେଖିଆକୁ ନା।
ମୋବାଇଲ ଫୋବାଇଲି ପୁଣି ରିସ୍କ କି।
ମୋବାଇଲ ଫୋବାଇଲି ସେଠି ରିଲେଟିଭ୍ସ ଅଛନ୍ତି ତାଙ୍କ ଘରେ ରଖିଦବା ଆଉ।
କୋଉଠି?
ଏଇ ଅଛନ୍ତି ଉଁ ସମୁଦ୍ର କୂଳ ପାଖାପାଖି ଆଣ୍ଟି ହେବେ ସେ ଅଛନ୍ତି ତାଙ୍କ ଘରେ ମୋବାଇଲ ରଖିଦବା ତାପରେ ଯିବା ବଡ ଦାଣ୍ଡ ଆଡେ ବୁଲିବା ଜଗା ଦର୍ଶନ କରିବେ ତାପରେ ଆସି ଯିବା ଆଉ ରାତିରେ ଆଉ। ରାତିରେ ଗୋଟେ ହୋଟେଲ୍ ହୋଟେଲ୍ ନବାନି ଆଣ୍ଟିଙ୍କ ଘର ତ ଅଛି ଆଉ।
ହଁ। ପୁରୀ ବୁଲିକି ଗୋଲ୍ଡେନ ସିବିଚ୍ ବୁଲିକି ସେଆଡେ ଚନ୍ଦ୍ରଭାଗ ରାମଚଣ୍ଡୀ ଦେଇକି କୋଣାର୍କ ମନ୍ଦିର ଟେ ଦେଇକି ଆସିବା ପୁଣି ଭୁବନେଶ୍ଵର।
ଏମିତି ତ ଆମକୁ ଦୁଇ ଦିନ ଲାଗିଯିବ
ଆଉ ଲାଗୁ ଦି ଦିନ ଟ୍ରିପ ପା ଆମ ମାମୁଁଘର ବା କୋଣାର୍କ, କୋଣାର୍କ ରେ ରହିଯିବା ନହଲେ ଗୋଟେ ଦିନ। କଣ କହୁଛ।
ଆସିବା ବୁଝିଲ କି? ସମସ୍ତେ ମିଶି ଗଲେ ଭଲ ଲାଗିବ ଆଉ ଆଉ ଆମେ ଦୁଇ ଜଣ ଯାଇକି କଣ କରିବା।
ନା ଯିବେ ନା ତିନି ଚାରି ଜଣ ଯିବେ ଦିଟା ବାଇକି ଯିବ।
ହଁ ହଉ ଆଉ ମୁଁ କହୁଥିଲି ଟ୍ରେନରେ ଗଲେ ବି ଭଲ ହେଇଥାନ୍ତା।
ଟ୍ରେନରେ ଗଲେ କେମିତି ସୁବିଧା ହବ ଯେ ବାଇକ୍ ଟା ନେଲ ଯୋଉଠି ଏଠିକି ଗଲ କି ସେଠିକ ଗଲ ପଳେଇଲ ବାଇକ୍ ରେ ଟ୍ରେନରେ କଣ ଟ୍ରେନ୍ ଯିବ ତମର।
ହଁ ଠିକ କଥା।
ସେଇଟା ବି ଗୋଟେ ଓଷା ନାଇଁ?
ଉମ୍ ଆଉ ଘରେ କେମିତି ଅ ଅଛନ୍ତି ସମସ୍ତେ।
ଘରେ ସବୁ ଭଲ ଆଉ। ତମର।
ହଁ ଆମ ମାମୁଁ ଘରେ ଦେହ ଭଲ ଅଛି ସମସ୍ତଙ୍କର ଆଉ ମାଉସୀ କେମିତି ଅଛନ୍ତି ଭଲ ଅଛନ୍ତି।
ହଁ ବୋଉ ଦେହ ଭଲ ଅଛି ଆଉ।
ଆରେ ତମର ଯୋଉ ଗୋଟେ ସାଙ୍ଗ ଥିଲା ତାଙ୍କ ଖବର କଣ ତାଙ୍କର ପୁରା କଣ ଗାଡି ଆକ୍ସିଡେଣ୍ଟ ହେଇଯାଏ ଥିଲା।
ହେଁ ସିଏ ହେଇଥିଲା ପୁରୀ ଗଲା ବର୍ଷ ପାଖରେ ଟିକେ ପଛୁକୁ ଯୋଉ ବାଟ ମଙ୍ଗଳା ସେଇ ସେଇ ପଚ୍ଛକୁ ଟିକେ ହେଇଥିଲା
ତାଙ୍କ ଦେହ ଏବେ କେମିତି ଅଛି।
ଦେହ ଭଲ ଅଛି ବାଇକ୍ ଟା ନେଇକି ପିଟି ଦେଇଛି ଗୋଟେ କାର୍ ଦେହରେ।
ଆହେ। ହେଲମେଟ୍ ପିନ୍ଧିଥିଲେ ନା ନାଇଁ। ହେଲମେଟ ପିନ୍ଧଥିଲେ ନାଇଁ।
ହେଲମେଟ୍ ପିନ୍ଧିଲେ କଣ ହେଲା ସେଇଠି ବଞ୍ଚେଇଗଲେ ଟିକ ଆଉ।
ଏବେ କୋଉଠି ମେଡିକାଲ ରେ ଅଛନ୍ତି ନା ଘରକୁ ଆସିଲେ।
ଥାଟି ପ୍ରଶ୍ରଣ୍ଟ ଡ୍ୟମେଜହେଉଛି ଗାଡ଼ିର।
ଓ ହୋ ହୋ।
ଲୋକ ସିରିୟସ ଏତେ ନାଇଁ ଭଲ ଡିସଚାର୍ଜ ହେଇ ସାରିଲାଣି ହସପିଟାଲରୁ ପନ୍ଦର ଦିନ ଖଣ୍ଡେ ରହିଲେ।
ପନ୍ଦର ଦିନ ରହିଲେ ନାଇଁ କି?
ହୁଁ।
ଓ ହଉ ଆଉ ଆଉ ରଜ ପର୍ବଟା ତ ଗଲା ତମେ ଆସିଲନି ମୁଁ ଭାବି ଆସିବ ଆଉ ଯିବା ବୁଲାବୁଲି କୁଆେ କରିବା। ବୋଲି ଆଉ।
ରଜ କୁ ଆଡ଼େ ଟିକେ ରହିଗଲି ଘରେ ତ କାମ ଥିଲା।
ଆ ମୁଁ ଏଇଠି ଏକା ବସିଲି ମୁଁ କହିଲି ହଁ ଆସି ଥିଲେ ବୁଲାବୁଲି କଣ ହବ ବୋଲି।
ବୁଲାବୁଲି କଣ ସେମିତ ଚାଲିଛି ଆଉ।
ଆଉ କେବେ ଆସ ଶ୍ଚ
ମୁଁ ସେଇ ଜୁଲାଇ ଯିବି ଆଉ ଜୁଲାଇ
ଗୁଣ୍ଡିଚାକୁ ତ ଯିବା ଆଉ। ପୁରୀ ଆଉ। ଆଉ ଟିକେ ପୂର୍ବରୁ ଆସ ଆଉ କୁଆଡେ ଟିକେ ଯିବା।
ଆରେ ଦେଖେଇି ଦେଖେଇ ସମ୍ଭବ ଯଦି ଯିବି ଆଉ।
ଆଉ ଖିଆପିଆ ସାରଲାଣି?
ନା ଖାଇବି ଆଉ ବ୍ରଶ କରିକି ଜଳଖିଆ ଟିକେ ଖାଇକି ବସିଛି ଆଉ।
ମୁଁ ଭାବୁଛି ଏବେ ଗୋଟେ ନୂଆ ମୋବାଇଲ ଆଣିବି ଏଇଟା ଭଲ ଲାଗୁନି ତ ଆଉ ଗୋଟେ ନୂଆ ମୋବାଇଲ ଆଣିବି କୋଉ ମୋବାଇଲ ଆଣିଲେ ଭଲ ହବ କହିଲ?
ମୋବାଇଲ କଣ ବଜେଟ ଭିତରେ?
ହଁ କୋଡିଏ ପଚିଶ ହଜାର ଭିତରେ ଆଉ।
ତମର କୋଉ ବ୍ରାଣ୍ଡେ କୋଉ ବ୍ରାଣ୍ଡେ?
ସେଇୟାପା ତମକୁ ପଚାରୁଛି କୋଡିଏ ପଚିଶ ହଜାର ଭିତରେ କଣ ଭଲ ପଡିବ କୋଉ ବ୍ରାଣ୍ଡେ କହିଲ?
କୋଡ଼ିଏ ପଚିସି ଦି
ଭଲ ପଡିବ ଗେମ୍ ଖେଳି ହବ?
ଗେମ୍ ପାଇଁ ଅପୋ ଭଲ।
ହଁ।
ଓପୋ ଏଫ ଟ୍ୱଣ୍ଟି ନାଇନ୍ ଏଇଟା ଯୋଉ ଆମର ଆଶୀର୍ବାଦ ଭାଇଙ୍କର ଥିଲା।
ହଁ ହଁ।
ଫୋନ୍ ଟା ଫାଇପ୍ ଜି।
ହଁ ଦେଖିିବା ସେଇ ତ ମୁଁ ଯିବି ବୋଲି ଭାବଛି ଏ ମୋବାଇଲ ଟା ଆଉ କାମ କରୁନି ଅଧିକା ଏଥର ହ୍ୟାଙ୍ଗ ହଉଛି ନା ସେଇ ଯୋଗୁ ମୁଁ ଗୋଟେ ନୂଆ ମୋବାଇଲ ଆଣିବି ବୋଲି ଭାବିଲି ତାପରେ ମୋର ଗୋଟେ ସାନ ଭାଇ ଅଛି ସିଏ ମୋ ମୋବାଇଲ ନେଇକି ଗେମ୍ ଖେଳା ଖେଳି କରୁଛି ସେଇଥିପାଇଁ ମୁଁ କହିଲି ଗୋଟେ ଭଲ ମୋବାଇଲ ଟା ଆଣିବି କୋଡିଏ ପଚିଶି ହଜାର ଭିତରେ ଆଉ ମୋର କାମ ଦାମ ହବ ସିଏ ଗେମ୍ ଟିକେ ଖେଳିବ ଆଉ।
ତମର ଏବେ କୋଉ ସେଟ କି?
ମୋର ଏବେ ଇନଫିନିକ୍ସ ନୋଟ୍ ଥାର୍ଟି
ହଁ। ସେ ଫୋନ୍ ଏତେ ଭଲ ନୁହଁ।
ହଁ ପା ମୁଁ ଆଣିଥିଲି ଇଏରେ କିନ୍ତୁ ଦେଖିଲା ବେଳକୁ ଭଲ ଏବେ ଚାଲୁନି ଦି ବର୍ଷ ହେଇଛି ହ୍ୟାଙ୍ଗ ହେଲାଣି।
ଆପଲ କିଣୁନା ଆପଲ।
ଆପଲ ଏତେ ପଇସା କାହିଁ ଆମ ପାଖରେ। ଆପଣ ତ ବଡ ଲୋକ ଆଉ କଣ ଏ ଛୋଟ ତ ଜବଟେ କରିଛି ଏଇଠି।
ନାସକୁ କେତେ ଆସୁଚ ଆରାଉଣ୍ଡ।
ହେ ଟୁଏଲଭେ ଟୁ ଫିଫ୍ଟିନ୍ ଥାଉଜେଣ୍ଟ ମିନିମମ୍।
ଆଉ ତାହେଲେ ଇ ଏମ ଆଇ ରେ କରିବୁ ଆଉ।
ହଁ ଆଉ ଆମେ ତ ମିଡିଲ କ୍ଲାସ ଲୋକ ଆମେ କୋଉ ଡାଇରେକ୍ଟ ନେଟ କ୍ୟାସ୍ ଦେଇକି ଆଣିପାରିବୁ।
ହଁ ହୋ।
ଆଉ ଆପଣ କଣ
ମୋର କଣ ମୁଁ ଏମିତି ପଢିଛି।
ମୁଁ କ ଶୁଣୁଥିଲି ଆପଣ ଗୋଟେ ନୂଆ କାର କିଣିବେ ବୋଲି।
କାରେ କିଣା ହେଇଥାନ୍ତା ବାପା ମନା କଲେ କହିଲେ ଘରଟା ଆଗ ହେଇଯାାଉ ପଛରେ କାହାର କିଣା ହବ।
ଓହୋ ଘରଟା କରିକି କେତ ଆଣିବୁ କାରଟି।
ହଁ ଘର ଉପରେ । ହେଇକି ଛାତ ପଇଲେ ଯାଇ ହବ ଆଉ।
ଆଉ କୋଉ କାର ଆଣିବ ବା।
ଡିସାଇଡ ହେଇନି।
ଡିସାଇଡ ହେଇନି। ମୋର ଗୋଟେ ବଡ ଭାଇ ରହୁଛନ୍ତି ସେଇ କଟକ ମେଡିକାଲ ପାଇଁ। ପାଖରେ। ସିଏ ଏବେ ଗୋଟେ ନୂଆ ଫର୍ଚୁନର୍ ଟେ ଆଣିଛନ୍ତି ହେଲା କି। ସିଏ ଆଗରୁ ଗୋଟେ ରଖ ରଖିଥିଲେ ମର୍ସିଡିସ୍ ଟା। ସିଏ କ ହେଲା ଏମିତି କଣ କେସ୍ ଲାଗିଲା ଯେ ସେ ହେଇଗଲେ ତାପରେ ମାନେ ତାଙ୍କର ଭଲ ପଇସା ପତ୍ର ଅଛି ଭଲ ଜବ କରୁଛନ୍ତି ହେଲାଗି। ସେ ମର୍ସିଡିସ୍। ମର୍ସିଡିସ୍ ଗୋଟେ ଆଣିଥିଲି ତାପରେ ସେଟା କେସ୍ ହେଲା ଯେ ସେଇଟା ଇଏ ହେଇଗଲା।
ସେ କଣ କରୁନ୍ତି କି ଏବେ।
ସିଏ କଣ ଗୋଟେ ଆଇ ଟି ଡିପାର୍ଟମେଣ୍ଟ ରେ କଣଟେ ଗୋଟେ କରୁଛନ୍ତି।
ଓ ମାସକୁ ଆଉଥିବଟି ଲଖେ ବୋଧେ ଅଧିକା ବା।
ୱାନ୍ ଲାଖ ୱାନ୍ ଲାଖ ପାଖ ୱାନ୍ ଲାଖ ପାଖା ପାଖି ଆସୁଛି।
ଓ ହୋଉ।
ଆଇ ଟି ଇଞ୍ଜିନିୟର ନା କଣ ଟେ ଗୋଟେ ଏମତି ଅଛି। ଦେଖନ୍ତୁ ମୁଁ ଭଲରେ ଜାଣିନି ସିୟୋର୍ ନୁହଁ ହଁ ସେମତି କଣ ମୁଁ ଭଲରେ ସି ସିୟୋର ନାହିଁ କିନ୍ତୁ ମୁଁ ଶୁ
ହଁ।
ସିଏ ଏବେ ଗୋଟେ ନୂଆ ଆଣିଛନ୍ତି ଫର୍ଚୁନର କାର ଟେ। ଭଲ କାର୍ ଟେ ବ୍ଲାକ୍ କଲର ଆଣିଛନ୍ତି।
କଣଟା ଲେଜେଣ୍ଡାରୀ ଟା ନା ନର୍ମାଲ ଟା?
କହିପାରିବିନି ମୁଁ ଖାଲି ମତେ ସିଏ କହିଲେ ଯେ ନାଇଁ ମୁଁ ଗୋଟେ ଫର୍ଚୁନରରେ ଏବେ ଗୋଟେ ଆଣିଛି। ମୁଁ ଯାଇନି କି ଦେଖିନି। ମୁଁ ଶୁଣିଛି ଖାଲି। ସେଇଆ ମୁଁ ହଁ ନାଇଁ ବାହା ଏବେ ଏବେ ସେଟଲ ହଉଛନ୍ତି ଧୀରେ ଧୀରେ ଆଉ
ହଁ ଚାଲିଛି। ଆଉ କଣ?
ଆଉ କଣ ଖବର ଏମିତି ତ ଆଉ ଖାଲି ରୁମରେ ବସି ବସିକି ଦିନ ଯାଉଛି। ସେଇ କେସେ କଣ ହେଲା ସେ ଲୋକ ତ ଆସିଲେ କିଛି ସ ସମାଧାନ ନାଇଁ ସେଇ ବା ସେଇ ଲୋକ କୁ ଆସିକି କିଛି ସମାଧାନ କଲେନି ଏମିତି ଏମତି ହେଲା ସେଆ ଆଉ ସିଏ ଝିଅ କହୁଛି ଉଁ ମୋର କିଛି ଦୋଷ ନାହିଁ ସିଏ ଆସିଥିଲେ। ଆଉ ଇଏ କେମିତି ଆଉ ଇଏ ଏନତିଆ ଆଉ କଣ କହିବି ସେ କଥା ଅ ନ ଉଠେଇ ହିଁ ଭଲ।
ସେ କୋଉଠି କୋଟ ବନ୍ଦ ଯାଇଥିଲା ବା।
ଆ ମୁଁ ମୋର ଗୋଟେ ସାଙ୍ଗଟେ ଏବେ ରହୁ ଥିଲା ବ୍ରହ୍ମପୁରରେ ହେଲା କି
ହୁଁ।
କିଏ ସେ ହଁ ସେ ଯାଇଥିଲା ତ ତାପରେ ସେ ସମାନ ହେଇ କିଛି ହେଲାନି ସେଟା ସେମିତି ରହିଛି।
ହ ହଁ।
କଣ ସେ କେସ୍ କୁ ଆଗକୁ କୁଣେଇିଲେ ବହୁ ବହୁତ ଇସୁ ହବ ତ ସେ ହଁ ଯାଇଛି ପା ସେ ସେଇଠି କୋ କୋର୍ଟ ପର୍ଯ୍ୟନ୍ତ ଯାଇକି ସିଏ ଜଷ୍ଟ ଖାଲି ତାରିଖ ପରେ ତା
ଓହୋ ତାଙ୍କ କଥା ଛାଡ। ତା।
ବୁଝିଲେ କଣ ବାବା ସେଇ ଯୋଗୁ ଛାଡିଦେଲେ ହୁଁ
ଆଉ ଛାଡ ତାଙ୍କ କଥା କଥା ହେଲେ ଆମର କଣ ମିଳିବ
ହଁ ବା ସେ ଇସୁ ହେଲା ଅଧିକା ଇସୁ ହେଲା ମୁଁ ତମକୁ କେତେବେଳେ ଦେଖା ହେଲେ ସାମ୍ନା ସାମ୍ନି କହିବି ଆଉ କଣ ହେଲା ଆଉ
ହ ଆ ସେ କଥା ଛାଡ ଆମ ଖାଇବା ପିଆବା
ହଁ ମୋର ଏ ସାଙ୍ଗଟା ଏଟା ଗୋଟେ ବରମପୁର ହଁ ଠିକ କଥା।
ଆରେ ଖାଇବା ପିଇଆ ଶଇଲାଣି ନା ନାଇଁ? ହୁଁ।
ଏ-ଏ ଯୋଉ
ଆଁ
ଶୁ-ଣ ଏଇ ଯୋଉ ମୋର ବରହମପୁରରେ ଗୋଟେ ସାଙ୍ଗଟେ ଯୋଉ ଥିଲା ସିଏ ଏବେ ଆସଚି ଗାଁକୁ
ହଁ।